ଅଉ। ହଁ।
ତମେ ଏଡେ ଜୋର୍ କାଇଁ ଗର୍ଜନ କରୁଛ? ହଁ।
କବାଟ ଦେ, ଉଁ। ମୁଁ। ମୁଁ ଗରଦେମି। ଦେଇ ହଁ।
ଖାଇସାଇଲ୍
ହଁ। ଦେଇ ବା ଯୋଉ-ଉ ଏ ଦେଢ଼ଶୁର ଆଇସନ୍ତି। ସେଇ ପାଟି ସୁବୁଜି ମୁଁ ମଝି
ମଝିଆଁ ସନା।
ହଁ, ଆଉ ଗୋଟେ କଥା ଶୁଣୁ ମଁ ଯୋଉ-ଉ ପୁଅକୁ ଗୋଟେ କଣ ପଚାରିବାକୁ ଆଉ କଇଥିଲୁ, ମୋର ଆଉ ମନେ ପଡୁନି। ତମର ରୁଟି ଫୁଟି ହେଇଗଲାଣି। ମୋର ମନ ପଇଲେ କହିବି।
ଆମର କିଛି ହେ ଠାକୁର ପୂଜି ଶୋଇଥିଲି। ଆଉ ଯୋ ପାଣି ତ ନାହିଁ, ଲୋକ ତ କେହି ନାହାଁନ୍ତି? ମା କହିଲା ଚୁଡା ଭଜା ହବ, ବାପା ଚୁଡ଼ା ଆଇଁଲେ ଭଜା ହବ। ଆଉ-ଉ-ଉଁ ବସିବି କାହିଁକି? ଆଖି ବିନ୍ଧୁଛି ମୁଣ୍ଡ ବିନ୍ଧୁଛି ଖାଲି।
ଆଜି ବା ସ୍କୁଲ୍ କଲେଜ୍ ଆଜି କଟକରେ ବନ୍ଦ ହେଇଯାଇଛି। ଗୋଟେ ପିଲାଟାକୁ ପାଉନାହାଁନ୍ତି ବୋଲି, ପାଣିରେ କୁଆଡେ ବୁଡି ଯାଇଛି କି କଣ? ଆଉ ଇଏ ମାନେ କଲେଜ୍ ଯିବାକୁ ବାହାରଥେଲା ଡ୍ରେସ୍ ପିନ୍ଧେ କିି ବନ୍ଦ ହେଇଯାଇଛି, ଭାରି ଖୁସି। ଚୁଇନ ପୁରା ଖଟ ଉପରୁ ଡେଇଁ ପଇଲା ନାଚିକି।
ହାଁ ବର୍ଷା ବି ଯାଇନି?
ବର୍ଷା ବା ପ୍ୟାଣ୍ଟ୍ ସାର୍ଟ ପିନ୍ଧ ଦେଇଥିଲା। ପ୍ୟାଣ୍ଟ ସାର୍ଟ ବା ପିନ୍ଧିଥିଲ ବଦଳିକି ଥୋଇଲା। ହେଲା ହଁ, ଆଉ ମା କହିଲା ଆଉ ତୁ ମାଉସୀ ର ମା ର ଏଇନା କଥା ହଉଥିଲୁ। ମାଉସୀ ଖାଲି ବ୍ୟସ୍ତ ହଉ ଛିମରେ ଯା
ବିଲ ବାରି ଟିକେ ଭଇଥାନ୍ତି, ମୁଁ ଅଇଲି ନାଁ ଟି ପୁରା ସୁସ୍ଥ ସବଳ ଅଛି। ନାଣ୍ଡି କଥା ତମେ ଚିନ୍ତା କରନି। ତମ କଥା ତମେ ଚିନ୍ତା କର, ତୁ ଟିକେ ଫୋନ୍ ଲଗେଇ କଥା କହୁଥିଲା।
ଅଁ ହଉ, ଫାଙ୍କ୍ ଫାଙ୍କା ହେଲା ବେଳେ କଥା ହବା।
ହୁଁ।
ଦିଇଟା ତିନିଟା ବେଳକୁ କଥା ହବା। ବାରଟା ଗୋଟା ବେଳୁ। ହେଲା ଆଉ କଣ କହିଲା?
ସେ ଗପିଲା-ଆ, ସେ ବିଷୟରେ ଗପି ହବନାଇଁ ଆଉ। ସକାଳୁ ଇଟିଲି ତରକାରୀ ବରା
ସତରେ ଖାଆନ୍ତିନି ନା।
ସେ ନେଇ ଆଇଲା ସେ ଖାଇଲେ। ଚା ଆମେ ତାର ପରଟା ଦିଟା। ତିନିଟା ଦିଟା ସିଙ୍ଗେଡା ଦିଟା ମିଠା ଦିଟା। ତରକାରୀ ଗୋଟେ ତାଟିଏରେ ତାଟିଏ ଉଁ। ସେମାନେ ବାବୁ ଖାଇକି ବାରିଆଡେ କାମ କରୁଚି ସକାଳୁ ମେଞ୍ଚାଇ। ଫୁଲ ତୋଳିଲା। ଗଲା ତାର ବାଲଟି ଖଣ୍ଡେ ସାର୍ଟ ପ୍ୟାଣ୍ଟ ମୁଁ କହିଲି ସାର୍ଟ ମୁଁ କହିଲି ତୁରନ୍ତ ବାଲ୍ଟିରେ ବତୁରା ପରିଷ୍କାର ପରିଚ୍ଛନ୍ନ ନ ରହିବୁ ଯଦି ମୁଁ ଘରେ ରହିବିନି। କାଲି। କାଲି ସବୁ ତିିନ୍ତେଇ ଥିଲା ଏଇନା ସବୁ ସଫା କରିକି ଶୁଖେଇଛି।
ସବୁ ଶୁଖେଇଛି ତା କହ ଶୁଖିଯିବଣି ତୋଳି ଦେ
ହଃ ହଃ ହଃ।
ହଃ ହଃ ହଃ
ସବୁ ଗୁଣ ଭଲ ତୁ ତାକୁ ଯେତେ। ଯେତିକି କହିବି ସେତିକି କରିବି।
ପଚଡ଼ାଟା।
ନାଇଁ ଦେଇ ଯୋଉ କାମ ଟା କରିବ ଘାସ ଉପଡ଼ାଠୁ ଗଛ ବୁଛ ଲଗେଇବାଠୁ ଓଳା ଓଳି‌ ମୁଁ ମୁଁ କାଲି ଯେତିକି ଦେଖିଲି ପରିଷ୍କାର
ହଁ।
ହୁଁ ମୋ ପୁଅ କେମିତି ସିଆଡୁ କଲ୍ କଲା?
ପୁଅ ଏଇଟା ତା ବାବା ଫୋନ।
ମୋର ଯିବ ତ?
ହଁ ଭାଇ ଫୋନକୁ କରିବୁ। ଯାହା ଭାଇ ଫୋନ୍ କୁ ଯିବା ହଁ ଭାଇ ଫୋନକୁ ଯାହା ଯିବ ଆସିବ ଆଉ କାହା ଫୋନ୍ କୁ ଯିବା ଆସିବା କରିବ ନାହିଁ। ବାହାରେ କୁଆଡେ଼ ଯାଉଚ କି?
ହୁଁ।
କୁଆଡେ ଯାାଉନାହାନ୍ତି ସବୁ ଘରେ ବଉସନ୍ତି ନହେଲେ ଚୁ ଚୁଡ଼ା ଭାଜୁଛି କରିବି?
ହୁଁ।
ଆଉ ବୁଢ଼ା ପିଈସା ଆଇଲେଣି?
ହୁଁ।
ସବୁ କଣ ଭାତ ଭାତ ବସିବ ପାଣି ଆସିନେଇଁ। ପାକନ ଆସିଲେ ପାଣି ଆଣିବ
ଛୁଆଳ ଆଉ ମୋ ସ୍ଵାମୀର
ମୋର ସେଆ
ଖାଇବା ପିଇବାରେ କିଛି ଟେନସନ ନାହିଁ
ହଁ
ଏ ମୁଁ ଯାହା ପଚାରିଲି ଯୋଉ ଦମି, ମତେ ଚକୁଳି ତରକାରୀ ଦେଇରି ଖାଇଲେ କି ଚିନି
ଆ
ମତେ ତ ଏଇ ଅଦା ତରକାରୀ ମତେ ଭଲ ଲାଗେନା। ହୁଁ।
ହୁଁ ବଲେ ସେଇ ସାମ ସମ୍ବୁଆ ଦରକାର ତ ତ ବଢିଆ ଲାଗିବ ଏତ ତରକାରୀ ତଳ ତରକାରୀ ଟା
ଚାଣନ୍ତି ବା
ସେଟା ଦୋକାନ ବୋଲି ଖଟୁ ନାହିଁ।
ଖାଇଦିବେ। ଆମର ଏଠି ଯୋଉ ଦହିବରାଟା ହଉଛି
ଗୁଣ୍ଡ ଅଶ୍ୱନାଦମ ଭଲ ଅଛି। ହ ହଁ ହାଲୋ।
ହୁଁ କିଲ ତରକାରୀ ଆମ ଏରିଆରେ କଣ ଫେମସ ଅଛି। ହଁ ର ମନ୍ଦିର
ବା
ଆରେ ସେଇ ଏରିଆ ଫେମସ୍ ହେଲେ ସେ ଭଲ ରେକଡିଂ ଟା ରଖିବି।
ହଁ ଆରେ ଯେମିତି ପାହାଳର ପାହାଳର ମିଠା ଫେମସ କିନ୍ତୁ ଜୋହଳର ଲୋକ ସବୁ
ଲୋକ ସବୁ ସେଇଭଳିଆ ଆଉ।
ହଁ।
କାର ହଁ ଆ
କି ମାଇବାଣ ଯିବି କଥା ହଉଥିଲୁ। ମାଇ ମ ଯିବେ
ହଁ।
ଭଉଣୀ ବି ସାଙ୍ଗରେ ଟିକେ ହସ ପୋଛି ହୁଏ। ଇଏ ବା ଦେ ଆମକୁ ଟୋକା ଆମର ବର୍ଷା କହିଲା କହିଲ ବହି ର ମେନ ବିରିୟାନ ହଉଛି ଭାଇ
ହଁ ନାଇଁ ବୋଲିିଲ ସେ ସିଏ ବାସ୍ତୁ ଯୋଉ କହିଥିଲା ସିଏ ତାକୁ ମନା କରିଦେଇଥିଲା। ହେଲା ହେଲା ଏ ମୋର କିଏ କିବ ଏଇ ବ
ପାକେଇ କିି ନିଦ ହେଲାନି।
ତାକୁ ବାସୁ କେବେଠୁ କୁଆଡେ କହିଲାଣି।
କହିଥିଲେ ଆମର କୋଉ ଦିନୋଠୁ କରିନଥା କଁ।
ହୁଁ।
ତୋ ଝିଆରି କଣ କହୁଚୁ ବଡ ଝିଆରି ତୋ ବଡ ଝିଆରି କହୁ ଯା ଆମର ଗୋଟେ ବୁଲାବୁଲି ପ୍ଲାନିଂ କର ମୁଁ କହିଲି ଆମ ଥିରେ କଣ କଥା ଅ ଛି ଆଉ ସବୁ ହଉଚି ତୋ ମଉସା ଉପରେ କଥା। କଣ ହେଲା। ଆଉ ମଉସା ତ ଏଇନା ପୋଥି ପୂଜା କରିକି ମଉସା ବିଶ୍ରାମ ନେ ଇଚନ୍ତି ଘରେ।
ମୁଁ କହୁନି ତ ମଉସାକୁ।
ଏମିନ୍ତିଆ ପାଗରେ ଗୋଟେ ଯୁଆଡେ ଗଲା ରୁ ଭଲ ଲାଗନ୍ତା।
ଭଲ ଲାଗନ୍ତା ଯାହା କହିଲୁ ହଁ। କ କୁଆଡେ ବୁଲି ଯିବାକୁ ଇଚ୍ଛା ହଉନି।
ହୁଁ।
ମନ ଟା ବି ଟିକେ ଭଲ ନାହିଁ।
ମନ
ମନ ତ ମୋର ହେ ଧନ ଫନ କଥା ନୁହଁ କିନ୍ତୁ ମନ ଟା ଭଲ ନାହିଁ ପ୍ରଫୁଲ୍ଲ ନାହିଁ। ହେଲା।
ହୁଁ।
ଆଉ କଣ କଇବେ? ସେତେବେଳୁ ପଠଉଚି ସେଉ ପାଇଁ ଯେ ସେ କଣ ଶୁଣୁଚି ସେ ଶୁଣୁନି। ଚାହା ହବ ଚୁଡା ସେଉ ଚୋବେଇ ବ ଚାହା
ଭଲ। ତାକୁ ଡାକୁଚି ତାକୁ ଗୋଟେ କହୁଚି ପୁଅ ଯାତି ସେଉ କେ ନେଇ ଆସିବୁ ଶୁଣୁନି।
ଅନେଇଲୁ ମୁଁ ଆପ୍ରେଜ୍ କାଲି ଯୋଉ ଥରେ ଦି ଥର ପିଇଦେଲ ନୁ ପେଟ ଯୋଉ କାମୁଡ଼ି ଦେଲା ଏସେଇ ଗ୍ୟାସ ଲୋ।
ହଁ। ତୋର ହେ
ହଁ। ଯୋଉ ଛଣା ଛୁଣି ଖାଇଦେଲୁ କାଲି ତ ଆଇଁଷ ଖାଇଚି ମୁଁ ରାତିରେ କିଛି ଖାଇଲି ନେହିଁ।
ଆଉ।
ମୁଁ ରାତିରେ କିଛି ଖାଇଲିନି।
ମୁଁ ରାତିରେ କିଛି ଖାଇଲୁନୁ ମୁଁ ତିନିଟା ରୁଟି କାଲି ଖାଇଚି ରାତିରେ।
ଫାଗୁ ଦେଇ ତୁ କଣ ମାଛ ଖାଇଚୁ ମୁଁ କଇଲି ପାଞ୍ଚ ପିସ୍ ମାଛ ଖାଇଚି।
ହୁଁ ନାଇଁ ରାତିରେ ଖାଇଲି ମାଛ ଦିନରେ ବେଶୀ ଖାଇନଥିଲି।
ହଁ ଭାତ ଟା ବି ତ ସଫିସେଣ୍ଟ୍ ଖାଇଦେଲି।
ହଁ।
ଆଉ ଇଏ ମାଛ ଗୁରା ଏତେ ତ ପକେଇଚି ଆଉ ନ ଖାଇଲେ ବୁଡ଼ି କୋଦିିତ ହବ ଆଉ।
ଇଛା ହଉନି ରାନ୍ଧେ ବାଢ଼େ କରିବାକୁ ସବୁବେଳେ ରାନ୍ଧେ ବାଢ଼େ ରାନ୍ଧେ ବାଢ଼େ ଏତେ ରାନ୍ଧେ ବାଢେ ପାଖର କହୁଥିଲା ବୋଲା ହ ବାଡ଼ିଖିଆ ବର୍ଷା ଟା ଆଉଚି ପଳଉଚି ଅଇକା କଉଚି ଖରା ହେଲାଣିଠୁ କୋଉ ଥିଲା। ଏ ବର୍ଷା ହେଲାଣିଠୁ ନ ହେଲାଣିଠୁ ଅଇକା ବର୍ଷା ହେଲାଣ ଠୁ କଉଛି ବାଡିଖିଆ ବର୍ଷା ଟା ଲଗେଇକି ରଖିଚି ସେମିତି।
ଲୁଗା ପଟା ଦେଇ ଗନ୍ଧ ହେଇଗଲାଣି।
ଗନ୍ଧ ହେଇଗଲାଣି ଯାହା କଇଲୁ। ହୁଁ। ଝାଳେଇବ ବା।
ହଁ।
ସବୁ ଝାଳେଇବ ଘର ଖାଲି କା କାଦୁଆ ଲାଗିବ ଇଠା ଇଠା ଲାଗିବ। ମୁଲି ମତେ ଏ ପାଗଟା ଶାନ୍ତି ଦଉଚି କାଇଁ କହିଲୁ କାଇଁ କହିଲୁ? ଏକ୍ ରେ ଝାଳ ବୋହୁନି ଦୁଇରେ ଗ୍ୟାସ ରେ ସବୁ ହଉଚି ଚୁଲି ପାଖକୁ ତ ଯିବାକୁ ପଡୁନି। ହେଲା। ଆଉ ଟେନସ ହଁ ମୋର ଏମିତି ପାାଗ ହେଲା ହଁ ହେଲା ସକାଳ ଟିକେ ଟାଇମ ଟା ଯାଇଥିବ ଓଦା ମଦା ଟିକେ ହଉଥିବ ଆଉ ତା ପରେ କଣ ଗଲା ସଇଲା ଆଉ। ହଉ ଯେତେ ବର୍ଷ ହଉଚି ହଉ।
ଟାଇମ ହେଇଗଲାଣି ଦେଖିଲୁ?
ହଁ ମୁଁ କହିଲି ଆଉ ଖାଇସାରୁୁ ତୁ କଥା ହବୁ।
ତୁ ଖାଇ ସାଇଲେ ମୋର ଗୋଟେ କଲ ଯାଇନି ତୁ ମାରିବୁ।
ହଉ।
ହୁଁ ମୁଁ ଦେଖିକି ଆସେ ଶ୍ୟାମ କଣ କରୁଚି ବାରିିଆଡେ।